ହ୍ୟାଲୋ।
ଜୟ ଜଗନ୍ନାଥ।
ଜଗନ୍ନାଥ।
ଆପଣ କଣ କରୁଛନ୍ତି?
ଏଇ ବର୍ଷା ହଉଛି ବସିଛି ବର୍ଷାରେ।
ହଁ ବର୍ଷାାରେ ତ ବଢିଆ ଲାଗିବ ନା ବସିବାକୁ ଦେଖିବାକୁ। ନାଇଁକି ବର୍ଷା, ହଁ ତମେ କୋଉଠି ରୁହ?
ଆଉ ମୁଁ ଘରେ।
ଆଚ୍ଛା ଘରେ ରୁହ ତମେ?
ମାନେ ଆମ ଘରେ।
ହଁ ହଁ ତମକୁ ମୋ ଭଏସ୍ ଶୁଭା ଯାଉଛି ନା?
ଆଜ୍ଞା ଆଜ୍ଞା।
ତମ ଘର କଉ ଆଡ? ଘର ପଟାମୁଣ୍ଡେଇ ବା, ପଟାମୁଣ୍ଡେଇ ନାଁ ମୁଁ ଜାଣିନି।
ଜାଣିନାହାନ୍ତି?
ନା ପଟାମୁଣ୍ଡେଇ କଣ କୋଉ ଡିଷ୍ଟ୍ରିକ୍ଟ୍ ରେ ଯାଉଛି?
କେନ୍ଦ୍ରାପଡ଼ା।
କେନ୍ଦ୍ରାପଡା ଆରେ କେନ୍ଦ୍ରାପଡା ରସବଳି ରସାବଳି। ହଁ ଖାଇଛ?
ନା।
ଆ ହଁ ଖାଇନ କେନ୍ଦ୍ରାପଡାରେ ରହିକି ବି ତମେ ରସାବଳି ଖାଇନ?
ନା।
ଅ ହଁ। ହଉ ଛାଡ ତମେ ତ କେନ୍ଦ୍ରାପଡାରେ ରସାବଳି ଖାଇନ କେବେ ଆମ କଟକ ଆଡେ ଆସ ମୁଁ ତମକୁ କଟକ ବୁଲେଇିବି।
କଟକ ବୁଲେଇବ ତମ କଟକରେ କଣ ଅଛି?
କଟକରେ ବହୁତ ଜିନିଷ ଶୁଣ ଶୁଣ ମୁଁ ତମକୁ କହୁଛି କଟକରେ କଣ କଣ ଅଛି ହେଲା। ଅ ଓଡିଶାର ସାଂସୁ ସାସ୍କୃତିକ ପ୍ରାଣ କେନ୍ଦ୍ର ହଉଛି ଆମ କଟକ, ଯାହା ହଉଛି ମାନେ କଣ କହିଲ ହଜାର ବର୍ଷ। ତ ପୁରୁଣା ଇତିହାସର ଭାଇଚାରା ଆଉ ସୁନା ରୂପା ତାରକସି
ନା ନା ଆଉ କୋଉଠି ବି ତ ହେଇପାରଥାନ୍ତା ଶୁଣନ୍ତୁ ଆଉ କୋଉଠି ବି ତ ହେଇ ହେଇପାରିଥାନ୍ତା ତ କଟକକୁ କଣ ପାଇଁ କଲେ?
କାହିଁକିନା ସେତେବେଳେ। ସେତେବେଳର କଥାଟା କୁହାଯାଉଚି ନା ହଜାର ବର୍ଷ ତଳେ ଆଉ କୋଉଠି ହେଇପାରିଥାନ୍ତା ମାନେ ମୁଁ ବୁଝିପାରୁନି। ହଜାର ବର୍ଷ ତଳେ ତ କଟକ ହିଁ ତ କରାଗଲା ନା କ କଟକରେ ହିଁ ସେମିତି ସମୃଦ୍ଧି ଥିଲା ବିକାଶ ହଉଥିଲା କଟକର ଆଉ ତାହାର କନାଁ ଥିଲା ଯେତେବେଳେ ଆ କଟକ ରାଜ
ଓହୋ ଆଚ୍ଛା ଆଛା ହଁ ତେନ କୁହନ୍ତୁ ତାପରେ ହଁ କୁହନ୍ତୁ
ତାପରେ ନା ମାନେ ଜାଣିଛ ମାନେ ମହାନଦୀ କା ଠ ଯୋଡ଼ି କୂଳରେ ଅବସ୍ଥିତ ହେଉଛି ଆମ କଟକ ଯୋଉ ଟାକି ରୂପାର ସହର ଆଉ ମିଲେନୀୟମ ସି ସିଟି ବୋଲି କୁହାଯାଏ ଜାଣିଛ କି ନାଇଁ। ପଢି ତ ଥିବ ନା ବହିରେ। ଓହୋ ହୋ ଯା ହଉ। ଏହାର ସ୍ଥାପନା ହେଇଥିଲା ଅଠରଶହ ଅଣାନବେ ଖ୍ରୀଷ୍ଟାବ୍ଦରେ ଯୋଉଟା କି ନୃ ଗ କେଶରୀ ଙ୍କ ଦ୍ଵାରା ପ୍ରତିଷ୍ଠା ହେଇଥିଲା। ତାର ପୁରୁଣା ରାଜଧାନୀ ହଉଛି ଉଣେଇଶହ ଅଠଚାଳିଶ ମସିହା କଟକ ଓଡିଶାର ଗୋଟେ ରାଜଧାନୀ ଥିଲା ଯାହାକୁ ଭୁବନେଶ୍ଵରରେ ମାନେ ଏବେ ଭୁବନେଶ୍ଵରକୁ ମାନେ ସିଫ୍ଟ କରାହେଇଛି କହିଲେ। ତାପରେ କଟକ ଶବ୍ଦ ହଉଛି ସେନା ଆଉ ଛାଉଣୀ ବା ଦୁର ଗ ନଦୀ ମଧ୍ୟରେ ଥିବାରୁ ଏହାକୁ ଅଭିନବ ବାରାଣାସୀ କଟକ ବୋଲି କୁହାଯାଉଛି ହେଲା। ଏଠି ନେତାଜୀ ଅଙ୍କର ଜନ୍ମ ବି ହେଇ ଥିଲା ଅଠରଶହ ସତାନବେ ମସିହାରେ ସେ ଜନ୍ମଗ୍ରହଣ କରି ଥିଲେ ମେତାେଜୀ କିଏ ସୁଭାଷ ଚନ୍ଦ୍ର ବୋଷ।
ନାଇଁ ନାଇଁ ନାଇଁ ନା ନା ମତେ ଭଲ ଲାଗୁନି ଶୁଣିବା ପାଇଁ।
ଆଚ୍ଛା ଆଚ୍ଛା। ତାପରେ ଜାଣିଛ କଟକ ତ ଆମର ଦୁର୍ଗା ପୂଜା ଆଉ ବାଲିଯାତ୍ରା ଆଉ ଭାଇଚାରା ର ସହର ସେଥିପାଇଁ ଏଇଟା ପ୍ରସିଦ୍ଧ। କଟକ ର ଦୁର୍ଗା ପୂଜା ହଉ ଚି ମାନେ କଣ କଣ ସୁନା ଆଉ ରୂପା ଚାନ୍ଦି ମେଢ ପାଇଁ ପ୍ରସିଦ୍ଧ ହେଲା। ବାଲିଯାତ୍ରା ହଉଛି ଆମର ଓଡିଶାର ପ୍ରାଚୀନ ସାଧବ ପୁଅ ମାନଙ୍କ ସାମୁଦ୍ରିକ ବାଣିଜ୍ୟ ଆଉ ପରମ୍ପରାକୁ ମନେ ପକେଇବା ପାଇଁ ଆମେ କା କାର୍ତ୍ତିକ ମାସରେ କଣ କରୁନା ନା ବାଲିଯାତ୍ରା ଗୋଟେ ମେଳା ହୁଏ ବାଣିଜ୍ୟ ମେଳା ହୁଏ ଯୋଉଟା କି ବାଲି ଉ ଉପରେ ହୁଏ ମହାନଦୀର ବାଲି ଉପରେ ସେଥିପାଇଁ ତାକୁ ବାଲି ଯାତ୍ରା ବୋଲି କୁହାଯାଏ। ଆଉ ଭାଇଚାର ର ସହର କାହିଁକି କହନ୍ତି ନା ଏଠି ସବୁ ଧର୍ମର ଲୋକେ ରୁହନ୍ତି ଏକାଠିମିଶି ପର୍ବ ପାଳନକରନ୍ତି। ସେଥିପାଇଁ ଏଇଟାକୁ ଭାଇଚାର ର ସହର ମଧ୍ୟ କୁହାଯାଏ ଆଉ କଟକ ଯଦି ତମେ ଆସିବ ଯଦି ତମେ ଯିବନି ବାରବାଟୀ ଦୁର୍ଗ ଦେଖିବାକୁ କଟକ ଚଣ୍ଡୀମନ୍ଦିର ଦେଖିବାକୁ ଆଉ ମୋଷ୍ଟ ମୋଷ୍ଟ ସବୁଠୁ ମୋଷ୍ଟ ହଉଛି ଧବଳେଶ୍ଵର ପୀଠ। ଯଦି ତମେ ଏଠୁ ନଗଲ ତାହେଲେ ମାନେ କଣ କହିଲ କଟକ ଆସିବା ହିଁ ତମ ପାଇଁ ଗୋଟେ କଣ କହନ୍ତି ତ ବେକାର ବେକାର ହେଇଯିବ ହଁ ତ ଯେବେ କ ଟକ ଆସିବ ଏଇ ତିନଟା ଜାଗାରେ ଯିବ ଆଉ ଗୋଟେ ହଁ ମିଉଜି ଜୀୟମ ବି ଗୋଟେ ଅଛି ଯୋଉଟା କି କଣ ତା ନାଁ କହିଲ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ହେଲା। ତାପରେ ଓଡିଆ ହଁ ତାପରେ ଓଡିଆ ବଜାରରେ ଓଡିଆ ବଜାର ସ୍ମିତ ନେତାଜୀଙ୍କ ଜନ୍ମଭୂମିକୁ ଏକ ସୁନ୍ଦର ସଂଗ୍ରହାଳୟରେ ରଖାଯାଇଛି। ଯୋଉଟାର ନାଁ ହଉଛି ଆମର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆଉ କଟକ ରେ ତ ଭାଇ ଫେମସ ହଉଛି ଆମର ଦହିହରା ତମର ଯେମିତି ରସ ବଳି ଆମର ସେମତି ଦହିବରା କଟକ କଟକିଆ ମାନଙ୍କ ପାଟିରେ ଦହିବରା କହିଲା ମାନେ ତାଙ୍କର କଣ କୁହନ୍ତି ତ ସକାଳର ନଅଟା ଜାଣିଛ ନା ନାଇଁ ମାନେ ଦହିବରା ଆଳୁଦମ ପୁରା ପ୍ରସିଦ୍ଧ ଆମର କଟକରେ ତା ଉପରେ ଟିକେ ଟିକେ ଘୁଘୁନି ପଡି ଥିବ ସେଉ ପଡିଥିବ ପିଆଜ ଟିକେ ଟିକେ ଦିଆହଇଥିବ ଭାଇ କସ। ତାପରେ ଆଉ ଗୋଟେ କଣ ହୁଏ କହିଲ ମେସ ଆଉ ଗୋଟେ ସ୍ପେସାଲ ମିକ୍ସଚର ତିଆରି ହୁଏ, ଯୋଉଟା କି
ମିକ୍ସଚର ଆଉ ଗୋଟେ ଚାରୁଆ ଖାଦ୍ୟ ଲୋକଙ୍କର ବହୁତ ପ୍ରିୟ ସେଇଟା ବି ଗୋଟେ ହୁଏ। ଆଉ ଅନୁଷ୍ଠାନ ଯଦି ତମେ କହିବ ହଁ ସେଇଟା ଗୋଟେ ଖାଦ୍ୟ ଟାଇପ୍ ର ଅଛି ମୁଁ ବି ତ ଠିକ୍ସେ ଜାଣିନି, ଖାଇନି। ବଟ୍ ମାନେ ନାଁ ଶୁଣିଛି ଯେମିତି ଦହିବରା ଫେମସ ସେଇଟା ବି ସେମିତିି ମିକ୍ସ୍ ମିକ୍ସଚର ସହିତ ବି ସିଏ ଗୋଟେ ଫେମସ୍। ଆଉ ଆଉ କଟକ ରେ ନା ଆଉ ଗୋଟେ ତ ଜାଣିଥିବ ଯେହେତୁ ରାଜ୍ୟର ରାଜଧାନୀ ଥିଲା, ତ ସେଠି ଅନୁଷ୍ଠାନ ସେମିତି ବି ୟୁନିଭରସିଟି ରହିଁଥିବ ଯେମିତି ଆମର ରେଭେନ୍ସା ୟୁନିଭର୍ସିଟି ହଉ। ତାପରେ ମେଡିକାଲ କଲେଜ୍ ଯେମତି କି ଏସ ସି ବି ମେଡିକାଲ କଲେଜ୍। ତାପରେ ଜା ହାଇକୋର୍ଟ ବି କଟକରେ ଅଛି ହେଲା। ଅ ତା ତାକୁ ନା ରାଜ୍ୟର ଜୁଡିସିଆଲ କ୍ୟାପିଟାଲ ବୋଧେ ବୋଧେ କୁହାଯାଏ। ଆଉ କଟକ ରେ କଣ କଣ ଅଛି? କଟକ ହଉଛି ମୋଟାମୋଟି ତାକୁ କହିବାକୁ ଗଲେ କଟକ ହଉଛି ଗୋଟେ ସହର ନୁହଁ। ତାକୁ ଗୋଟେମାନେ କଣ କହିଲୁ ଓଡିଆ ଅସ୍ମିତା ଭିତରେ ବି ପସେଇଦଲେ ଚଲିବ।
ଆଚ୍ଛା।
ଏମିତି ଆମ କଟକ। ଆଉ ତମେ କୁହ, ତମେ କିଛି କହିବନି କି ତମ କେନ୍ଦ୍ରାପଡ଼ା ବିଷୟରେ? ମୁଁ କେମିତି ଜାଣିବି।
ନା ନା ଆଉଟିକେ କୁହନ୍ତୁ।
ଆଉ କଣ କହିବି? ଆଉ ନରାଜ ବି ଆସିବ। ଏବେ ତ ବର୍ଷାଦିନ ହେଇଛି ନରାଜର ଯୋଉ ସୁନ୍ଦରଦୃଶ୍ୟ! ପାଣି ଯାଉଥିବ। ସେଠିକି ଯିବ ଫଟୋ ଉଠେଇବ। ଲୋକ ମାନେ ପାଣି ଆଉଥିବ ଶୋଇକି ଫଟୋ ଉଠେଇବ। ମାନେ ନରାଜ ନରାଜ ପାଖରେ ନା ଗୋଟେ ମିଳେ କଣ କହିଲ- ପରଟା ଆଉ ହୁଁ ହଁ ତମେ ଉଠ କିଛି ଅସୁବିଧା ନାହିଁ, ଆଉ ଜାଣିଛ ନା ନରାଜ ପାଖରେ ଗୋଟେ ଖାଇବାକୁ ମିଳେ ପରଟାକୁ ଆଳୁଦମ୍। ଓଫ୍ ପୁରା କଷ। ତମେ ଆସୁଛ କେବେ କୁହ? ତମର ମୋର ଜିଆ ସାଙ୍ଗ ହେଇକି ଖାଇକି ଆସିଆ ଆଉ କଟ୍
ହଁ ମୁଁ ଯୋଉଦିନ ଜିମି ସେଇଠି ଆପଣଙ୍କ ନାଁ କହିଦେବି।
ଆଉ ମୋ ନାଁ କହିଲେ ଥୋଡି ନା ମତେ ଚିହ୍ନିବେ, ଆମେ ଯିବା ସାଙ୍ଗ ହେଇକି ମୁଁ କହୁଛି ନା। ଆଉ ତମେ ଆଜି କଣ ଖାଇଥିଲ? ମାନେ ସାଙ୍ଗ ହେଇକିଗଲେ ଲୋ ଲୋକ ଦେଖିପାରିବେ ନୁହଁ ଲୋକଙ୍କୁ ଦେଖିବା ପାଇଁ ଆମେ କି କିଛି କରୁନେ। ଆମେ ବୁଲିବା, ଆମେ ମଜା କରିବା, ସେଇଟା ହିଁ ମୁଁ କହୁଛି।
ଓ ହଉ ଗଲେ ଯେବେ ଯିବି ସେ ମଝିରେ ଠିଆହେଇ ପଡିବେ। ମଝିରେ ଟିକେ ଆପଣଙ୍କୁ ଫୋନ କରିବି ଆପଣ ଆସିବେ ସେଠୁ ଭ୍ରମଣ କରିବା। ସେ
ହଁ ହଁ ପୁରା ଟୋଟାଲ ଟା ବୁଲିବା କଟକ ହିଁ ବୁଲିବା।
କ ଟ କ ପୁରା ତିନିଟାକୁ ବୁଲିଆ।
ହଁ, ପୁରା। ବାଉନବଜାର ତେପନ ଗଳି।
ଇସ୍, ତମେ ପୁରା ଇଏ ହେଇଯିବ ଆଉ।
ହଁ, କଟକ ପୁରା କଣ କହିଲ- ଛାଡ। ଗୀତ ମନ ନାଇଁବା ନହେଲେ ବୋଲି ଦେଇଥାନ୍ତି ତମ ଆଗରେ। କଟକ ର ଗୀ ଗୀତ ମନେ ନାଇଁ ନହଲେ ତମ ଆଗରେ ବୋଲି ଦେଇଥାନ୍ତି, ନାଇଁ କିନ୍ତୁ ଡାଇଲଗ୍ ଅଛି ନା। ଡ଼ାଇ ଶୁଣ ଡାଇଲଗ୍, ଡାଇଲଗ୍ ତ ଗୋଟେ ଅଛି ନା କଟକ କହିଲେ ବାଉନ ବଜାର ତେପନ ଗଳି ଏପଟେ ବୁଲିଲେ ସେପ ସେପଟେ ସେପଟେ ବୁଲିଲେ ସେପଟେ ଗଳିରେ ବୁଲିବନି। ଗଳିରେ ତମେ ଭୁଲି ଭୁଲି ଭୁଲିବନି ଗଳି ଭୁଲିବନି ଭୁଲିଲେ ବି ତମେ ଆସି ସେଇ ରୋଡ ପାଖରେ ହିଁ ଠିଆହବୁ ମେନ୍ ରୋଡ ଉପରେ ଠିଆହବ।
ଠିଆହେଇ ତମକୁ ଫୋନ କରିବୁ ଆଉ କଣ।
ହୁଁ ଆଉ କୋହୁନ କଣ ଖାଇଚ ତମେ ଆଜି? ହ ମୁଁ ତମକୁ ଖାଲି ଆମ କଟକ ବିଷୟରେ କୋହୁଚି ତମେ କିନ୍ତୁ ତମ ବିଷୟରେ କିଛି କୋହୁନ ଆରେ ମୋ ଆରେ ଶୁଣ ଓବିଏସେଲି ମୋ ଗାଁ ମୋ ସହର ମୁଁ କହିବି ଭଲ ହିଁ ତ କହିବି ନା ଆଉ ତମକୁ ତ ସେମିତି ମୁଁ ପଚାରୁଚି ତମ କେନ୍ଦ୍ରାପଡ଼ା ବିଷୟରେ କୁହ।
ଆମ କେନ୍ଦ୍ରାପଡା ବିଷୟରେ ତ ଆଉ କହିପାରିବିନି କିନ୍ତୁ ପଟ୍ଟାମୁଣ୍ଡେଇ ବିଷୟରେ ବେଶୀ କିଛି କହିପାରିବି।
ହଁ କୋହୁନ ତମ ପଟ୍ଟାମୁଣ୍ଡେଇ ବିଷୟରେ ମୁଁ ଜାଣିଲେ ତ ପୁଣି ତମକୁ ଗଲେ କଲ୍ କରିବି ନା ଯଦି କି କିଛି ନଥିବ ମୁଁ କାଇଁ ଯିବି ସେଠିକି।
କି ଲ ସବୁ ଅଛି‌। ସବୁ ଅଛି କଣ ନାହିଁ କଣ ନାହିଁ କୁହନ୍ତୁ। ସବୁ ଅଛି ସବୁ ଅଛି।
ସବୁ ଭିତରେ କଣ କଣ ଯାଏ?
ସମୁଦ୍ର ଭିତୁରୁ ଆରମ୍ଭ କରିକି ଝାଉଁ ମଣ।
ତମର ସମୁଦ୍ର ଅଛି ପଟ୍ଟାମୁଣ୍ଡେଇରେ
ଓ ହେଇ ବା ଜାଣିନାହାନ୍ତି।
ଓହୋ ନାଇଁ
ଆମର ଗୋଟେ ପେଣ୍ଠ ଗୋଟେ ଅଛି।
ହଁ ତା ନାଁ କଣ?
ପେଣ୍ଠ।
ଆଛା ସେଇ ସେଇଟା ସମୁଦ୍ର ପାଖେରେ।
ସେଟା ସମୁଦ୍ରଟା ତା ନାଁ ଦିଆ ହେଇଛି।
ଓ ଆଚ୍ଛା ଆଚ୍ଛା ଆଉ।
କହିବା ଆଉ ଚିଙ୍ଗୁଡି କଙ୍କଡ଼ା ଦେବି ଖାଇବାକୁ।
ହଁ ସମୁଦ୍ର ପାଖେରେ ରହୁଚ ମାନେ ତ ଚିଙ୍ଗୁଡି କଙ୍କଡା ହିଁ ମିଳିବ ଖାଇବାକୁ ଆଉ କଣ ମିଳିବ।
ନା ନା ସେଠୁ ଡିସଚାର୍ଜ ହଉଚି ଆମର ତିରିଶି ଚାଳିଶି କିଲୋମିଟର ହବ ବୋଧେ।
ଆଚ୍ଛା ଆଚ୍ଛା ତମେ ଯାଅ ସମୁଦ୍ରକୁ ସମୁଦ୍ର ତମକୁ ଭଲ ଲାଗେ?
ହଁ ଭଲ ଲାଗେ ଯେ କିନ୍ତୁ ଏତେ ନୁହଁ ଆଉ ଏଇ ବର୍ଷା ଫର୍ଷା ହେଲେ ଯିବାକୁ ଭଲ ଲାଗେ।
ହଁ ବର୍ଷା ପାାଗରେ ଥମୁଦ୍ର ଭଲ ଲାଗିବ ସନ୍ଧ୍ୟାଏଳେ ତ ସମୁଦ୍ର ଭଲ ଲାଗିବ ନା।
ହେଲା ସିଏ ତିରିଶି ଚାଳିଶି କିଲୋମିଟର। ତିରିଶି ଚାଳିଶି କିଲୋମିଟର ହେଲାଣି।
ଆଚ୍ଛା ଆଚ୍ଛା ତିରିଶି ଚାଳିଶି କିଲୋମିଟଲ ତମେ ଯାଇପାରୁନ ସମୁଦ୍ର ପାଖକୁ ବୁଲିବାକୁ।
ନାଇଁ ମ ସବୁଦିନି କେମିତି କଣ ଯିବୁ?
ଆ ସବୁଦିନ ଆଉ କଣ ଯାଆନ୍ତ କି ଆଚ୍ଛା ତାହେଲେ ଏମିତି। ଘରେ କିଏ କିଏ ଅଛନ୍ତି ତମର?
ଘରେ ବାବା ମାମା ମୁଁ ଆଉ ମୋ ଭାଇ ତ ଡେଥ୍ ହେଇଯାଇଛି ହଁ। ମା ଜଏଣ୍ଟ ଫ୍ୟାମିଲି ସାନାମା ସାନ ବାବା।
ହୁଁ ଆଚ୍ଛା। ତାହେଲେ ତମର ତାହେଲେ କହିବାକୁ ଗଲେ ଯୌଥ ପରିବାର ନା।
ଯୌଥ ପରିବାର ହେଲେ କଣ ସୁଖ ନାହିଁ? ଶାନ୍ତି ନାହିଁ।
ଶାନ୍ତି ନାଇଁ। ଓହୋ ନାଇଁ ମତେ ତ ବଢିଆ ଲାଗେ। କାରଣ ଆମର ବି ଜଏଣ୍ଟ ଫ୍ୟାମିଲି ନା ଯେତେବେଳେ ଆମେ ସବୁ ହୁଁ।
ଭଲ ଲାଗେ ବଟ୍ ହଁ କିନ୍ତୁ ଏ ପାଟି କେଚି କେଚି ମେଞ୍ଚି ମେଚ ତ ଭଲ ଲାଗିବନି ନା
ହଁ ସେଇଟା ତ ଯିବନ ନା। ଯଦି ବନ୍ଦ ହେଇଯିବ ଗୋଟେ ଦିନ ପାଟି କିଚି ମିଚି କିଚି ମିଚି ତାହେଲେ ସେଇଠି ସେଇ ଘରେ ଆଉ ସମସ୍ତେ ଥାଇକି ବି ସେଠି କିଛି ଭଲ ଲାଗିବନି। ସତ ନା ନାଇଁ ହଁ। ଆମେ ଯେହେତୁ ପିଲା ବେଳୁ ବଢି ଆସିଛୁ ଜଏଣ୍ଟ ଫ୍ୟାମିଲିରେ ମାନେ ବିନା କିଏ ନଥିଲେ ବି ଭଲ ଲାଗେ ଏକୁଟିଆ ତ ବିଲକୁଲ୍ ଭଲ ଲାଗିବନି। ଆମ ଘରେ ଆମେ ବାବା ମୁଁ ବଡ ଭାଇ ମୁଁ ସାନ ଆମେ ତିନି ଜଣ ହିଁ ରହୁ।
ଆରେ ଗୋଟେ କଥା ମେନ୍ କଥା କହିବାକୁ ଭୁଲି ଯାଇଛି ଆପଣ କରନ୍ତି କଣ?
ମୁଁ ଅ ମୁଁ ପାଠ ପଢେ। ପିଜି କରୁଛି ହୁଁ ଉତ୍କଳ ୟୁନିଭରସିଟିରେ।
ତାପରେ ଆଉ କଣ କରୁଛନ୍ତି?
ପିଜି କରୁଛି ଉତ୍କଳରେ ଆଉ କିଛି କରେନି।
ଆଉ କିଛି କରନ୍ତିନି?
ନା ମୁଁ ପିଜି କରେ ଉତ୍କଳ ୟୁନିଭଏସିଟିରେ ଆଉ ପଢାପଢି ଟିକେ ଘରେ କରେ ହଷ୍ଟେଲରେ ର ହଷ୍ଟେଲରେ ରହୁଥିଲି ଏବେ ଆସି ଆସିଛି ଘରକୁ ବାସ୍ ସେତିକି।
ଆପଣଙ୍କ ଘର କଟକ?
ହଁ ମୋ ଘର କଟକ।
ଆଚ୍ଛା ଆଚ୍ଛା ହୁଁ ଭଲ କଥା।
ହଁ, ହୁଁ। ଆଉ ତାହେଲେ ଆପଣଙ୍କ ପଟାମୁଣ୍ତେଇ ରେଖାଲି ସମୁଦ୍ର ଅଛି? ଖାଇବାକୁ ତ ଆପଣ ରସାଵଳି ଦେଲେ ଆମକୁ ଦେବେନି ଯଦି ବି ଆମେ ଯିବୁ।
ରଶାବଳି ହେଉଛି ସେଇଟା କେନ୍ଦ୍ରାପଡ଼ାରେ ଆମର ଏଠିକାର ପଟାମୁଣ୍ଡେଇ ଚିଙ୍ଗୁଡ଼ି, କଙ୍କଡ଼ା, ମାଛ
ଆଚ୍ଛା। ତାହେଲେ ବଢିଆ ଆଉ ଗୋଟେ ସେମିତିଆ ଦିନ ଦେଖି ଯିବାକୁ ପଡିବ ଆଉ କଣ କହନ୍ତି କହିଲେ ରବ ବାରେ, ବୁଧବାରେ ସେମିତି ଗଲେ ଆପଣଙ୍କ ଘରେ ଆମେ କଙ୍କଡା ଝୋଳ ଟିକେ ଖାଇକ ଆସିବୁ ଆଉ କଙ୍କଡା ଝୋଳ ବନାନ୍ତି ନା କିଏ ବନାନ୍ତି?
ମାମା ବନନ୍ତିି ପୁରା ହାତ
ଅ ହଁ ଆ ରେଡି ତାହେଲେ ହବ ଆଉ ଯିବୁ ଆମେ ଆଉ।
ହେଲା ଆଉ।
ହଁ।
ମୁଁ ଯେବେ ଆସିବେ ଯେବେ ଆସିବେ ମତେ ଗୋଟେ ଛୋଟିଆ ମିସକଲ ଟେ ମାରିଦେବେ।
କାହିଁକି ଆପଣଙ୍କୁ ପୁରା ଟୋଟାଲ ମୁଁ କଲ୍ କରିଦେବି ମିସକଲ୍ କାହିଁ ମାରିବି।
ଆପଣ ଯଦି ଆପଣ ଯଦି ମିସକଲ୍ ମାରିଵେ ମୁଁ ମୋ ସହ କଲ କରିଦେଵି
ଆଛା ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ଆମେ ଯିବା। ଖାଇବା ପିଇବା ବୁଲିବା ଆଉ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା ଆମେ ପୁଣି ଥରେ କେବେ କଥା
କିଉ?
ହୱା। ରଖୁଛି ଜୟ ଜଗନ୍ନାଥ ହଁ ବାଏ